ହେଲୋ
ଆଜ୍ଞା ନମସ୍କାର। ହେଲୋ।
ହେଲୋ
ଆଜ୍ଞା ନମସ୍କାର।
ନମସ୍କାର।
କଁ କରୁଚନ୍ତି ଆପଣ?
ହଁ ମୁଁ କାମ କରୁଚି।
ଆପଣଙ୍କ ଆଡେ ଖରା କେମିତି କଣ ହଉଛି?
ହଁ କ୍ଲାଇମେଟ ଟିକେ ଥଣ୍ଡା ଅଛି। ଇ ମେ ପାଗ ମେଘା ପାଗ ମେଘୁଆ କରିଚି।
ଆଜ୍ଞା। ଆ ଆପଣଙ୍କ ଆଡେ ତ ଏବେ ବର୍ଷା ହେଲାଣି ନା ନାଇଁ ଏବେ ତ ମୌସୁମୀ ଆସିଗଲାଣି ଆମର।
ନାଇଁ ବର୍ଷା ତ ହେଇ ହେଇଥିଲା ଦୁଇ ଦିନି ତିନି ଦିନି ପୂର୍ବରୁ ଏବେ ତ ହେଇନି। ଏବେ ଖାଲି ଗୁଳୁଗୁଳି ହଉ ପ୍ରଚୁର ପରିମାଣରେ ହଉଚି।
ଆଛ୍ ଉଁ। ଆମର ତ ଏପଟେ ଏତେ ଖରା ହଉଚି ଯେ କହିବା କଥା ନାଇଁ ମାନେ ଘରୁ ବି ବାହାରି ହଉନି ପ୍ରବଳ ଗରମ୍ ହଉଚି।
ହଁ ବର୍ତ୍ତମାନ ତ ଇଏ ରହିବ ଆଉ ଏନୁ ତ
ଆକ୍ଚୁଲି ଆମର ଆଜ୍ଞା। ଆକ୍ଚୁଲି ଆମର ଏ ବର୍ଷା ନହବାର କାରଣ କଣ ଟିକେ ଏମିତି କଣ କିଛି କହିପାରିବେ?
ବର୍ଷା ନହବାର କାରଣ ତ କ୍ଲାଇମେଟ ଆ ଯୋଉ ପାଣି ବିଭାଗ ବିଜ୍ଞାନୀ ମାନେ କହୁଛନ୍ତି ଯେ ଏ ବର୍ଷ କଁ ଏଲିନ୍ ର ଆସୁଚି ଭାରତ ଉପରେ ବେଶୀ ପରିମାଣରେ ଇଫେକ୍ଟେ ପଡିବ। ବର୍ଷା ମ ମରୁଡି ହେରିକା ବି ଅଛି ଆଗକୁ କହି ହଉନି। ବର୍ତ୍ତମାନ ତ କ୍ଲାଇମେଟ ଯୋଉ ଭଳିଆ ଚେଞ୍ଜ୍ ହଉଚି ଯେ ତ ବର୍ଷା ଏଇଠେ ହେଲେ ଆଉ ଆଉ ଦି କିଲମିଟର ପୂର୍ବକୁ ହଉନି ଏଇ ଭଳିଆ ହେଉ ଚି ଗାଁ ରେ ବି ଚାଷ ଫାଷ କିଛି କରି ହଉନି।
ଆଜ୍ଞା। ଆମର ତ ସବୁ ଆମର ଆଜ୍ଞା ଚାଷ ବାସ କାମ ଉପରେ ଆଜ୍ଞା ପାଣି ଉପରେ ସବୁ ନିର୍ଭର ଆମର ଯେହେତୁ ବର୍ଷ ତା ନହେଲେ ଆମର ସେ ସବୁ ଜିନିଷ ବି ଆମର ନଷ୍ଟ ହେଇଯିବ ଫସଲ ତାପରେ କଣ କିଛି କଁ କହିବେ?
ତ ସବୁଆଡେ ତ ସେ ପ୍ରତ୍ୟେକ ଜିନିଷ ତ ସେଇଆ ବର୍ଷା ର ଉପରେ ସମ ଚାଷ କାମ ନିର୍ଭରଶୀଳ। ଏତେଏଳୁ ଆଜି ଏଠି ଶୀତଳ ଷଷ୍ଠୀ ହେଲାଣି କିନ୍ତୁ ଆଜି ଏ ପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ସେ ସେଇ ହିସାବରେ ଗମେଣ୍ଟ ବି ସ୍କୁଲୁ ଏକ୍ସଟେନସନ୍ କରିଦେଲେଣି। ଯେ ଉଁ ଖରା ଦିନିଆ ଛୁଟି ସୁକାସୁ ମୋଧେ ସପ୍ତାହକୁ ତିନି ଦିନ ଖୋଲା ରହିବ ତିନି ଦିନ ବନ୍ଦ ରହିବ। ଏବେ ଏଇଭଳା କଲେଣି।
ପିଲାଙ୍କ ସୁ ସ୍ୱାସ୍ଥ୍ୟ ନେଇକି ଗମେଣ୍ଟ ଇଏ ଅଛନ୍ତି। ବର୍ଷା ତ ହଉନି ଆଉ ବର୍ଷା ହେଲେ ସିନା ଯା ଟିକେ ପାଣିପାଗ ଥଣ୍ଡା ରହନ୍ତା କି ସମୁ ଚାଷ ଉପକୂଳ ପାଇଁ ଠିକ୍ ହୁଅନ୍ତା।
ଉଁ ହୁଁ। ପ୍ରାୟତ ବର୍ଷା ହେଲାଣି କିନ୍ତୁ ମାନେ ଗରମ୍ ଟା ଆମର ଯୋଉ ତାତି ଟା ସେଇଟା ଆମର କମୁନି।
ହଁ ଗୁଳୁ ଗୁଳି ରହୁଚି ପା। ବର୍ତ୍ତମାନ ଆଦ୍ରତା ଅରା ବେଶୀ ପରିମାଣରେ ରହୁଚି।
ଆଜ୍ଞା।
ବାହା ମାନେ ବାହୀ ମାନେ ତ ଖରା ଖରା ଯଦି ତମ ଆଡେ ଟେମ୍ପରେଚର ପଇଁ ଏ ଅଣତିରିଶ ଯୋଉ ଅଣଚାଳିଶ ଚାଳିଶ ଭିତରେ ରହୁଚି ତମକୁ ଗୁଳିଗୁଳିଟା ଫିଲ ହବ ହ୍ୟୁମିନିଟଟା ଆ ଛୟାଳିଶ ଅଡ଼ଚାଳିଶ ଭଳିଆ। ଡିଗ୍ରୀରୁ ଏଇଯଉ ଟେମ୍ପରେଚର ରଖି ଯିବ
ଆଜ୍ଞା।
ହଁ ତ ଯାଉଛୁ ସେଇଭଳିଆ ଆଉ କଣ କରି ମୋର ବାହାରକୁ ଗଲେ। ଛତା ଛତା ହେରିକା ନେଇକି ଯିବା ଛତା ପାଣି ବୋଟଲ
ଆଜ୍ଞା ଆପଣଙ୍କର ତ ଖରାକୁ ବାହାରିଲା ମାନେ ଆ ଆପଣ ଆଗ ଛତା ପାଣି ବୋଟଲ ଜୋତା ଏସବୁ ଜିନିଷ ସାଙ୍ଗେ ନ ନେଇକି ଗଲେ ପ୍ରବଳ ହଇରାଣ ହେଇଯିବେ।
ହଁ ନିଜେ ତ ଯୁଆଡେ ଯିବା ପ୍ଲସ ଅନ୍ୟ ମାନଙ୍କୁ ବି। ଘର ଲୋକ ଯୋଉମାନେ ଯାଉଛନ୍ତି ତାଙ୍କୁ ବି କହିବାକୁ ପଡୁଛି।
ଆଜ୍ଞା ଅଂଶୁଘାତରୁ ମୁକ୍ତି ପାଇଁ ଏଇସବୁ ନେଇକି ଯିବାକୁ ତ ନିହାତି ଦ ର ଖରାକୁ ତ ଆପଣଙ୍କର ଏଗାରଟାରୁ ଆପଣଙ୍କର ଚାରିଟା ଯାକେ ଆପଣଙ୍କର ଟୋଟାଲ ମନା ଯେ ଆପଣ ଖରାକୁ ବାହାରିବେନି।
ନା ଏଗାରଟା ରୁ ତିନିଟା ଯାହା କଣ କରିବା କାମ ଉପରେ ଯଦି। କିଛି ବି ତା ଯୋଉ କାମ କୁ ଯିବା ପଡିବା କି? ମେଡିକାଲ ହଉ ହସ୍ପିଟାଲ ହଉ କିମ୍ବା। କଣ୍ଟିନ୍ୟୁୟୁ ଇଏ କାମ ପାଇଁ ହେଲା ଘର କାମ ପାଇଁ କଣ କିଛି ତ ବାହାରୁ ତ ଯିବାକୁ ପଡିବ ନା ଆଉ ତ ଟୋଟାଲ ତ ଘରେ ସବୁ ଜିନିଷ ଆଭେଲେବୁଲ ହେବନି ନା। ମାର୍କେଟ ହେରିକା ମାର୍କେଟିକା କଣ କଲେ କଣ ପାଇଁ।
ଆପଣଙ୍କ ଆଡେ ମୌସୁମୀ ଆସିଲାନି ନା ନାଇଁ ଆସିନି।
ହଁ ମୋୖସୁମୀ ତୁମି ଗମେଣ୍ଟ ହିସାବରେ କହୁଛନ୍ତି। ଛୁଇଁଲାଣି ଏ ବର୍ତ୍ତମାନ ଅଧା ରାଜ୍ୟକୁୁ ଛୁଇଁଗଲାଣି ଆମର। ତିରିଶଟା ତିରିଶଟା ଜିଲ୍ଲାରୁ ବର୍ତ୍ତମାନ କହୁଛନ୍ତି ପନ୍ଦରଟା ଜିଲ୍ଲାକୁ ମୌସୁମୀ ଛୁଇଁଲାଣି। କିନ୍ତୁ ସେମିତି ତ କୌଣସି ଉପକୂଳ ହଉଛି। ପଶ୍ଚିମ ଓଡ଼ିଶା ଏପଟକୁ ହଉ ସେପଟକୁ ତ ମୌସୁମୀ ଛୁଇଁନି। ଯୋଉ ଦକ୍ଷିଣ ଓଡିଶା ହଉ କି ଉତ୍ତର ଓଡିଶା ହଉ ଖାଲି। ଏ ପୂର୍ବ ଓଡ଼ିଶାକୁ କିଛି ପରିମାଣରେ ମୌସୁମୀ ସ୍ପର୍ଶ କରିଛି। ଟୋଟାଲ ସବୁଆଡ଼େ ସବୁ ଜିଲ୍ଲାମାନଙ୍କୁ ବି ମୋୖସୁମୀ ବି ସ୍ପର୍ଶା କରିନି। ମୌସୁମୀ ଯଦି ଆ ଥାନ୍ତା ତେଣୁ ତ ପାଗ ଟିକେ ଶୀତଳ ହେଇଥାନ୍ତା କି ଯାଇଥାନ୍ତା। ଆପ ପାଗ ସ ଥଣ୍ଡା ନାହିଁ ନା ସେଇ ହିସାବରେ ଗରମ ରହୁଛି। କାମ କାର୍ଯ୍ୟ କଲା ବେଳକୁ ଛୁଆ ପିଲାଙ୍କ ସମସ୍ତଙ୍କର ଦେହ ମୁଣ୍ଡ ବି। ଖରାପ ରହୁଛି ଇଏ ଯୋଉ ଗରମ ହେଇଏ ରହିଲା ବେଳକୁ।
ହୁଁ ହୁଁ। ଆମର ତ ବର୍ଷା ଏମିତି ବି। ଖରା ବେଶୀ ହଉଛି ଆପଣ ଗଛ ପଛ ସବୁ କାଟି ଦଉଛନ୍ତି ଜଙ୍ଗଲ ନଷ୍ଟ କରି ଦଉ କିନ୍ତୁ ସେଥିପାଇଁ ବି ଆମର ବର୍ଷା ଟିକେ ମାନେ। ଯେଉ ଯେତିକି ପରିମାଣରେ ହବା କଥା ସେତିକି ପରିମାଣରେ ବି ମାନେ ହଉନି। ଜଙ୍ଗଲ ଯଦି। ସୁରକ୍ଷିତ ରହିଲା ଆମର ବର୍ଷାଟା ବି ମାନେ ହବ।
ଲୋକଙ୍କର ତ ସମସ୍ତ ଙ୍କର ଆବଶ୍ୟକ ପ ବାସସ୍ଥଳୀ ବାସସ୍ଥଳୀ ତ ହେଲା ମାତ୍ରେ ତ କଟା ହଉଛି। ଗଛକଟା ହଉଛି। ବାସସ୍ଥଳୀ ଆବଶ୍ୟକ ପଡିଲା ମାନେ ସବୁ ପ୍ରତ୍ୟେକ ଜିନିଷ ଘର ଘର ଦିନ ଯେଉଁ ଘର କରିବା ପାଇଁ ଖର ଉପଯୋଗୀ ଜିନିଷ କରିବା ପାଇଁ ହେଲେ ଗଛ କାଟ। ହୁଁ ଗଛ କାଟିଲା କଣ ମାଟି ଇଏ କର, ବର୍ତ୍ତମାନ ତ ସବୁଆଡେ ରାସ୍ତା ତିଆରି ଉଁ ରାସ୍ତା ତିଆରି ଇଏ ହେଲାଣିଁ।
ଆଜ୍ଞା।
ସବୁଟୁ ତ କଂକ୍ରିଟ ରାସ୍ତା ହେଇଗଲା ଆଗରୁ ମାଟି ରାସ୍ତା ଥିଲା ଘାସ ସାଇଟରେ ଘାସ ଥିଲା ପାଣି ଯାହା ଜଳ ଜଳ ସ୍ତରରୁ ସଂରକ୍ଷଣ ହେଇକି ରଖା ହଉଥିଲା କି ଯାହା ହଉଥିଲା। ବର୍ତ୍ତମାନ ତ ସବୁ କଂକ୍ରିଟ ଗ ଘର ହେଇଗଲା କଂକ୍ରିଟ ତ ଛାତ ହେଇଗଲା। ଆଉ କଣ କରିବା? ବାଧ୍ୟ ହେଇକି ଜଳ କୁଅ ପୋଖରୀ ତ ନଇ, ସବୁଆଡେ ତ ବୋରିଙ୍ଗ ହେଇଗଲା। ଭୂତଳ ଜଳ ସ୍ତର ବି ହ୍ରାସ ପାଇଲାଣି।
ଆଜ୍ଞା।
ଆମର ବର୍ତ୍ତମାନ ଖରା ଦିନେ ବି ଆମର ମାନେ ପଶୁ ପକ୍ଷୀ ଏମାନେ ବି ପାଣି ବିନା ବହୁତ ହଇରାଣ ହଉଛନ୍ତି। ସେମାନେ ବି ପାଣି ଟିକେ ପାଉନାହାନ୍ତି, ଯେହେତୁ ଆମର କୂହ ମାନେ ପୋଖରୀ ଏସବୁ ଜିନିଷ ଶୁଖି ଯାଉଛି ପ୍ରାୟ।
ହଁ ଗାଁ ପଟେ ଯୋଉ ପୋଖରୀ ଗାଡିଆ ଯୋଉ ଥିଲା ସେରା ସବୁ ପୋତ ପୋତା ହେଇଗଲାଣି, ତା ତା ଜାଗାରେ ଗମେଣ୍ଟ ଗଭର୍ଣ୍ଣମେଣ୍ଟ ହଉ କି ପ୍ରାଇଭେଟ ଯାହାର ନିଜସ୍ଵ ଜାଗା ଆଗରୁ କ ନିଜସ୍ଵ ଜାଗା ଥିଲା, ପୋଖରୀକି ଗାଡିଆରେ କି ଚୁଆ ପୋଖରୀ କିଛି ରଖୁଥିଲେ। ବର୍ତ୍ତମାନ ସମସ୍ତେ ତ ସବୁଆଡେ ଘର କରିବା ହେଲାଣି, ଆଉ ଚାଷ ଜମିରେ ବି ଲାଷ୍ଟ ଛାଡିଲେନି ତାକୁ ବି ଘର କରିକି ଲୋକ ବ୍ୟବହାର କଲେଣି। ଆଉ ଆମ ଯେତେ ଭାଇ ସେତେ ଘର ଆବଶ୍ୟକ ପଡ଼େ। ତେଣୁକରି ଆଉ କଣ କରିବେ। ଘର ଆବଶ୍ୟକତ ପଇଲେ ମଣିଷ ତ ସବୁ ମଣିଷ ତ ସବୁଠୁ ଚ ଚାଲାଖି ଲୋକ ନା। ସବୁ ଇଏ କରିକି, ସେ ଘର କରନ୍ତି। ଭଲ
ଆଜ୍ଞା।
ଆଉ ତାପରେ ବି ଏସି ବ୍ୟବହାର ବେଶୀ, ଏସ ଏସି ବ୍ୟବହାର ବେଶୀ ହେଲାଣି। ଥଣ୍ଡାର ଲୋକ ତ ବ ବଞ୍ଚିବା ପାଇଁ ଏସି ତ ସମସ୍ତିଙ୍କର ଆବଶ୍ୟକ। ଗାଁ ଗଣ୍ଡାଠୁ ସହରଠୁ ସବୁଆଡେ ଏସିି ବ୍ୟବହାର ହେଲାଣି ବହୁଳ ପରିମାଣରେ, ଆଉ ଏସିି ବ୍ୟବହାର ହେଲେ କଣ ଅଲଗା ଲୋକ ତମେ ତମେ ସିନା ଗୋଟେ ପରିବାର କି ପାଞ୍ଚ ଶହେରୁ ଯଦି କୋଡିଏ ପରିବାର ଏସିିରେ ରହିଲେ ଆଉ ଅଶୀ ପରିବାର ବ ବାହାରେ ରହିଲେ। ତାଙ୍କ ସେ ପୁଅ ଯୋଉ ଗରମ ବାଷ୍ପ ଟା ଯୋଉ ବାହାରକୁ ଛାଡୁଛି ତା ଦ୍ଵାରା ବି ଦେହ ବି ପରି ପରିବେଶ ଜଳବାୟୁ ଗରମ ବି ଉତ୍ତପ୍ତ ରହେ।
ଆଜ୍ଞା। ଗୋଟେ ପାୱାର କଟ ବି ବେଶୀ ହଉଚି ଆମର ଏପଟେ ଖରା ଦିନେ ଆମର ବି ପାୱାର କଟ ଟା ଏପଟେ ବେଶୀ ହଉ ସେଥିପାଇଁ ବି ବହୁତୁ ହଇରାଣ ହେବାକୁ ପଡୁଚି ଆମକୁ।
ଉଁ ଗମେଣ୍ଟର ଗାଇଡି ଲାଇନି ଅଛି ଯେ ଗାଇଡି ଲାଇନି କେହି ମାନୁନାହାନ୍ତି। ଗମେଣ୍ଟ ଗାଇଡି ଲାଇନି ଗମେଣ୍ଟ ଗମେଣ୍ଟ ହିସାବରେ କହିଦେଲେ। କିନ୍ତୁ ସାଧାରଣ ଲୋକ ତ ଇଲେକ୍ଟ୍ରି ପାଇଁ ହଇରାଣ ହଉଛନ୍ତି ନା।
ଆଜ୍ଞା।
ଆଉ ବାଧ୍ୟ ହେଇକି ଆଉ କଣ କରିବି ଲାଇନି କଟୁଚି ଆଉ ଆଉ ସବ ଷ୍ଟେସନ ସବ ତମେ କଣ୍ଟାକ୍ଟ କଲେ ସିଏ ଫୋନରେ ରିସିଭି କରୁନାହାନ୍ତି କି ଆସିଲା ଉ ତାଙ୍କ ଉପରେ ବି ପ୍ରେସର ପଡୁଚି ସିଏ ବି ତ ଗୋଟେ ଜାଗା ଦାଉନାହାନ୍ତି ଆଜି ସେପଟ ଏରିଆ ହେଲେ ସେପଟ ଏରିଆ ସେପଟ ଏରିଆ ସେପଟ ଏରିଆ ଏମତ ତ ପ୍ରୋବ୍ଲେମ୍ ଦେଖଉଛି। ଖରାଦିନେ ଅତ୍ୟଧିକ ଇଲେକ୍ଟ୍ରିକ କଂଜପସନ କରିବା ଦ୍ଵାରା ହେଇଥି ଯୋଉ ଟ୍ରାନ୍ସଫର୍ମ ଉପରେ ବି ଲୋଡିଙ୍ଗି ପ୍ରେସର ପଡୁଚି।
ଆଜ୍ଞା।
ହୁଁ।
ହଉ ଠିକ୍ ଅଛି ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇକି ଭହୁତୁ ଭଲ ଲାଗିଲା ଧନ୍ୟବାଦ।
ନ